ହଁ ହଁ।
ଖାଇସାଇଲଇଁ?
ଖାଇ ସାଇଲିନି।
ଆଁ।
ହଁ ହଁ ଖାଇସାଇଲିଣି।
ଆଉ କୁଆଡେ ଯାଇଛ?
ଆଉ ଆଇଥିଲି ବୁଲିବାକୁ ଆଉ ଏ ଜାଗାକୁ ଆଉ। ହଁ ଜାଗାକୁ ଆଇଥିଲି ବୁଲିବାକୁ। ଆ ତମେ କୁଆଡେ ଯାଇଥିଲ କି? କମ୍ପୁଟର। ଆଉ ଟିକେ କିସ୍ ଫିସ୍ କରିବା ନା ନାଇଁ?
କଣ?
ଫିଷ୍ଟ ଫିଷ୍ଟି କରିବା ନା ନାହିଁ?
ଫିଷ୍ଟି ଆଉ ରଜପଲେଇଲା, ଆଉ ଫିଷ୍ଟି ଆଉ କଣ ହବ?
ଆଉ କଣ ଗଣେଶ ପୂଜା ଏରିଆ ହବ। ନାଙ୍କ ରଥଯାତ୍ରା ହଉଛି।
ରଥଯାତ୍ରାରେ କଣ ଫିଷ୍ଟ ଚିକେନ୍ ଆଇଁଷ ଫାଇଁସ।
ରଥଯାତ୍ରା କରିବେ ରଥଯାତ୍ରା ହଉଛି, ଏଇ ସତର ତାରିଖ ରଥଯାତ୍ରା। କୁଆଡେ
ରଥଯାତ୍ରା ବୋଲବମ ଆଉଛି। ଫିଷ୍ଟି ଆଉ କଣ ହବ।
ପୂଜା
ରଜରେ କଲନି। ଆଉ କଣ କହୁଛ?
କଣ କିଛି ନାଇଁ କଆଡେ ଯିବା ବୁଲିବାକୁ ଆଉ।
କମ୍ପ୍ୟୁଟର ଆଇଲେଣି।
କମ୍ପ୍ୟୁଟର ଆଜି ଆସିନି।
ସେ ଚବିଶ ଘଣ୍ଟା ଚବିଶ ଘଣ୍ଟା ବୁଲୁଚି।
ଅ ଆଉ କଣ ମାନେ କଣ ଘର ସବୁ ଭଲ ତ।
ହଁ ଭଲ।
ହଁ।
ଖାଇ ସାଇଲଣି।
ଖାଇଯାଇଥିଲି ଘରୁ ଆଉ ତମେ କଣ କରିଆ ଗୋଟେ ଫ୍ୟୁଚର ଲୋନ ଗୋଟା କରିଆ।
ଆ ବିଶାଲ କୁଆଡେ ଗଲା?
ବିଶାଲ ଭାଇ କୁଆଡେ ଗଲା କେଇଆଣି ଏଠି ଠିଆଇଚି
ଆଉ କମ୍ପ୍ୟୁଟର ପଢା ହଉଚି ନା?
ପଢ଼ାପଢ଼ି ଚାଲୁଚି ଆଉ। ଆଉ କଣ?
ଆଉ ଗାଁରେ କ୍ରିକେଟ୍ ଖେଳ ହଉଚି ନା?
ହଁ କ୍ରିକେଟ୍ ଖେଳ ହଉଚି। ଚାଲୁନ ଯିବା ପିକନିକ ଯିବା। ପିକନିକ ଯିବା ଚାଲୁନ।
କୁଆଡ଼େ?
ଏଇ ଇଆଡେ।
ଅ, କୁଆଡ ଯିବା କହୁନ? ନନ୍ଦନକାନନ।
ହଁ ନନ୍ଦନକାନନ, ନହେଲେ ମହାବିନାୟକ ଯିବା।
ଆଉ ତୋମ ଗାଁରେ ଯୋଉ ବଣ୍ଟି କୁଆଡେ ଗଲା?
ବଣ୍ଟି ଏ କୁଣ୍ଢେଇ ହଉଛି।
ତାର ତ ବନ୍ଦ ହଉ
ଆଉ କେହି ନାହାନ୍ତି କୁଆଡେ ଯିବା, ଏ ମେଲା ଘର ବୋଲରରେ ଆଉ
ଏମେନା ବୋଲର ବିକି ଦେଇଚି।
ହଁ, ହଁ ବଲୋର ଟା ବିକି ଦେଇଚି ଯିବା କ ବଢିଆ ହଉ ଆ ବିରିୟାନୀ ଫିରିୟାନୀ ଖାଇବାକୁ ଯିବା କି?
ହଁ ଯିବା।
ହଁ ବିରିୟାନୀ ଖାଇବାକୁ ଯିବା।
ଆଉ ସିପୁନୁ ଭାଇ କଣ କରୁଚୁ?
ଭାଇ କଣ ଇଏ ସେ କଣ ଗପୁଚୁ ନା କଣ।
ଆଉ ତୋମ ଆଡେ ବର୍ଷା ଫର୍ଷା ହଉଚି ନା।
ହଁ ବର୍ଷା ଏଠି ପାଣି ଫାଣି ନଈ ବଢି ହେଇଯାଇଚି। ବର୍ଷା ଜୋର ରେ ହଉଚି। ଗୋଟେ ଗାଈ ଜଗିଛି।
ନଈ ବଢି ହେଇଚି ସେପଟେ।
ହଁ ନଈ ବଢି ହେଇଯାଇଚି। ପାଣି ଫାଣି ପୁରା ପଶି ଯାଇଚି।
ମାଛ ଫାଛ ଧରୁ ନା?
ଏ ବଣ୍ଟି ଭାଇ ଘରେ ପାଣି ପଶିଯାଇଚି। ମାଛ ଫାଛ ମାଛ ଦେଖା ଆମେ ଘରୁ ତ ବାହାରି ହଉନି। ମାଛ କେମିତି ଧରିବୁ।
କିମ୍ଭୀର ଫିମ୍ବିର ଆଉଚନ୍ତି?
କଣ?
କିମ୍ଭୀର
କୁମ୍ଭୀର।
ହଁ।
ଧରିଆ
କିମ୍ଭୀର ର ଟା ଧରିବ ନା ଆଉ।
ହଁ କୁମ୍ଭୀର ଫୁମ୍ବିର ଧରିଆ କଥା, ଆଉ କଣ?
ଆ, ଆମ ଆରେ କଣ ମାନେ କଣ ଚାଲିଚି କଣ?
କଣ କିଛି ନାହିଁ ଆଉ।
ଏ ଖେଳ ଫେଳ ହଉଚି ନା ଅଲିଓଡସ ଚା
ହଁ ଖେଳ ହଉଚି ଖାଲି ଓଡିଶ ତାହେଲେ ଖେଳ ହଉଥିଲା। ଅଲ ଓଡ଼ିଶା ଡି ସି ସି ସାନ୍ତା ପୁରା ଜିତିଲା।
ପି ସି ସି ସନ୍ତପୁରା।
। ଆଉ ଙ୍କ ଯିବା ଗୋଟେ ପିକନିକ କହୁନା ଗୋଟେ ଯିଆ ପାହାଡ଼ ଉପରକୁ ଫିଷ୍ଟ କରିବାକୁ ଯିବା।
ପାହାଡ ଉପରେ କଣ ଫିଷ୍ଟ କରିବୁ ବର୍ଷା ହବ ପାହାଡରେ।
ବର୍ଷା ହଉ ଭଲ ନା ପଳେଆ
ତୋରି ମାମୁଁ ଘର ଗଡ ପାହାଡ଼ କୁ ପଳେଇଆ।
ହଁ ବାହାରକୁ ପଳେଇଆ ଫିଷ୍ଟ କରିଆ କଣ ଦେଖିବା ଚିକେନ ବିରିୟାନି କି କଣ କରିଆ କରି କାରିକି ଆସିବା ଆଉ।
ହଉ ସେ ଶ୍ରାବଣ ମାସ ଲାଷ୍ଟ ଶ୍ରାବଣ ମାସ ଆସିଲେ ତା ପରଦିନ କରିବା ପୂର୍ବଦିନ ଆଉ।
ହଁ କରିବା ଙ୍କ ବିଶାଲ ଭାଈ କମ୍ପ୍ୟୁଟର ଶିଖିଗଲାଣି କୁଆଡେ ଶୁଣିଥିଲି ଚାକିରି କରିବ।
ହଁ ସେ ଚାକିରି କରିଗଲାଣି ଭାଇ।
ଖରେ ରହିବ ବଧେ ସିଏ?
ପଣ୍ଡା ନା ଅଣ୍ଡା ନା ଏଇନା ତ ପ୍ରବଳ ବିଜନେସ୍ ତାର ଆଉ।
ଆଉ ।
ଆଉ ଚଣ୍ଡିଖୋଲ ଯାଉନ କଉଦିନ ବୁଲିବାକୁ।
ବୁଲିବାକୁ ଯିବା?
ହଁ।
କୁଆଡେ ଯିବା?
ଏଇ ଯୋଉ ସଇକା କୁ ଚଣ୍ଡିଖୋଲ କେତେ କିଲୋମିଟର ବାଟ?
ଏ ଆଠ ନଅ କିଲୋମିଟର ହବ ଆଉ।
ତେ?
ଆଠ ନ କିଲୋମିଟର ହବ ଆଉ।
ହେ ଏତେ କମ ଆ ଦଶ ବାର କିଲୋମିଟର ହବ।
ହଁ ଆଉ।
ଆଁ।
ହଁ ଆଠ ନଅ କିଲୋମିଟର ଖଣ୍ଡେ ହବ ଆସ ଯିବା ଆସିବା ହେଇଯିବ।
ଆଉ ସିଲୁ ବା ଚଣ୍ଡିଖୋଲ କଲେଜରେ ପଢ଼ୁଛି?
ହଁ ଚଣ୍ଡୀଖୋଲ କଲେଜ ରେ ପଢ଼ୁଚି ଡେଲି ଯାଉନି ତ ଏବେ ସେକେଣ୍ଡିୟର ହେଲା କଣ କରିବା ଯିବ।
ଆଁ ସେଠୁ ଆଉ ଚଣ୍ଡିଖୋଲ ଦି ତିନି କିଲୋମିଟର ହବ ଚଣ୍ଡିଖୋଲ କଲେଜେ।
ହୁଁ ହୁଁ ଆଉ ଏ ଦିକି ଗାଁ ଛୁଆ ଆସି ଦେଖିଦେବେ ସେଠି ଠିଆ ହେଇକି ଦେଖିବେ ଚାରିଜଣ ଆଙ୍କ ଗପୁଛନ୍ତି।
ହଁ ଗପ ଚଳିବ।
ହଁ।
ଆଉ କଣ ଖବର?
କଣ ଗୋଟେ ଫିଷ୍ଟ ଫିଷ୍ଟ କରିବା ନା ଆଉ ଏମିତି କଣ ଭଲ ଲାଗୁଛି କି।
ଭୋଲ ହମେ ମାହାବିନାୟକ ଗଲେ ମଜା ଲାଗୁନି।
ଆଉ କୁଆଡେ ଯିଏ କପଳେଶସ୍ୱର କିସ ଫିସ କରି ଭୋଜି ଫୋଜି ଖାଇକି ଆସିବ।
ରାତିରେ ରହିବ ଯୋଉ ମଜା ସିଏ ଆଉ କଣ ମଜା ଦିନରେ ର ।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
ବିଶାଲ ଘର ଭୋଜି ଦେଇଥିଲେ ଆରଥରକ।
ହୁଁ ଆଉ ଘରେ କଣ ସବୁ ଲୋକ ଭଲ ଅଛନ୍ତି ନା ନାହାଁନ୍ତି?
ନା ଖରାପ ଅଛନ୍ତି।
ଖରାପ ଅଛନ୍ତି ହଁ ହଁ। ଅଧିକା ବାଟ ପଳେଇ ଆଇଲି ରେ
ମୋ ପାଖରେ ଏୟା ବିଶାଲ ଏଠି ଗପୁଛି ଭୟଙ୍କର।
ହଁ ବିଶାଲ ଏଇ ଗପୁଛି ଭୟ
କହୁଛି ଭୋଲ ଆମେ ଯାଇଛୁ ଭୋଲ ଆମେ ଯାଇଛୁ ନାରାୟଣ ରହୁଛୁ।
ହଁ ଭାଈ ବଢିଆ ଲାଗେ ଆମେ ପା ସେଠି ଖାଉ ହୁଁ ହୁଁ ହୁଁ ହୁଁ ହୁଁ।
ଏ ଯୋଉ ବାଟରେ ଦଉଛନ୍ତି ଖାଇଆ କହୁଛନ୍ତି ଖାଇକି ଯିବ ମାନେ ଜବର।
ଆଉ କୁକୁଡ଼ା ଫୁକୁଡା ଆସିଲାନି ନା ଆସିବେନି? କୁକୁଡ଼ା ଫୁକୁଡା ଆସିବନି ନା
କୁକୁଡ଼ା।
ହୁଁ।
କୁକୁଡ଼ା କୁକୁଡ଼ା କଣ ଅଣ୍ଡା ଦେଇଥିବ ଆଉ।
ଉୁଁ ହୁଁ ଆଉ କଣ ଗୁଲି ଆଇ କଣ ଆଣିବ ବୋଲି ଦିଟା କହୁଥିଲା ଦେଶୀ କୁକୁଡ଼ା ମତେ କହିଲା ବୁଝୁ। ମୁଁ କହିଲି ମୁଁ କୋଉଠୁ ଆଣିବି କେଜାଣି? କୋଉନ?
ଏଇ ଏବେ ଆଣିଚି ଅଛି ବା ଏଇ ଯୋଉ ଦି ତିନି ଦି ମାସେ ଖଣ୍ଡେ ହବ
ସେ ଦେଶୀ ଆଣିବ ଖୋଜୁଚି।
ଆଉ ଦେଶୀ ସେ କଣ ବିଦେଶୀ ରଖିଛି କି?
ସିଏ କଣ ନେଲ୍ ରଖିଚି।
ଆରଥରକ ଯୋଉ ଭୋଲବମ ରେ ବିଶାଲ ଘର ଖାଇଆକୁ ଦେଉଥିଲେ ନା।
ହଁ।
ତୁ ଯାଇଥିଲୁ ଭୋଲବମ?
ହଁ ମୁଁ ଯାଇଥିଲି।
ହେ ତୁ ଯାଇନଥିଲୁ ନା କଣ?
ଆରଥରକ ଆରଥରକ ବୋଧେ ମୁଁ ଯାଇନି।
ଯାଇନ ସିଏ ବା ଯୋଉ ବାପୁନ୍ ଦାଦା ଯୋଉ ମରିଥିଲେ।
ହଁ ହଁ ଆରଥରକ ଯାଇ ହେଲାନି ପରା। ନା ଯାଇଥିଲୁ ବେ ନା ଯାଇଥିଲି ବା ନା ନା କେବେ ଯାଇନି?
ଆ ଏଇଥର ଯିବୁ ଆଉ।
ଏଇଥର କଣ ହଁ ଅ ଦେଖିବା ଯିବା ଆଉ।
ଏଇଥର ବର୍ଷିକିଆ ଏବେ ଆଉଛି ବା ନା କଣ?
ହଁ
ଏଇଯୋଉ ୱା ଆଉଛି ନବ ଶିକ୍ଷା ହଁ।
ହୁଁ ହୁଁ ଏବେ ଆଉଛୁ। ବୋ ଏବେ ସନିଆ ଗୁଡା ବା ବର୍ଷି କିଆ କୋଉଦିନ।
ପୋଡ଼ା ପାର ପ ତମର ନା।
ହଁ ବନ୍ଦ
କାହାର।
ଦୀପ ବଡ଼ାପା।
ଆଉ କେତେ ତମର ଆ ତାଙ୍କର କେତେ ଛଅ ସାତ ଦିନ ହେଇଥିଲା ନା ତମ ଯୋଉ ମରିଥିଲା।
ହୁଁ ହୁଁ ହୁଁ ହୁଁ।
ତାଙ୍କର ଛଅ ସାତ ଦିନ ପରେ ହେଲା ତାଙ୍କର ତମର ସେଇଆ।
ଅହ। ଛଅ ଦିନ ପରେ ଆଉ। ଆଉ ଟାଇମ କେତେଟା ହେଲାନି। ଆଉ କଣ ଆଇଛ ଏଠିକି କମ୍ପୁଟରକୁ ଯିବା କେତେବେଳକୁ।
ଆଟା ପନ୍ଦର ଏଗାରଟା ବେଳେ ଯିବା ଆଉ।
ହଁ ପନ୍ଦର କିଲୋ ବେଳକୁ ଯିବା ଆଉ। କଣ ଏଗାରଟା ବାଜିଲାଣି ଆସିକି ଯିବା ଆଉ। ହଁ ମ ଆଉ କଣ କଲେଜ ଫଲେଜ ଯିବନି କି ତମେ?
କଲେଜ ଆଉ ଯାଉଚୁ କଲେଜ ଆମେ ମାଟିମାଡିନୁ।
କଲେଜ କଣ ଗଲେ ଭଲ ନା।
କଲେଜ କିିଏ ଯାଉଚି ଏଇଠି ବୁଲିବାଲି ପଳଉଛୁ।
ବହୁତ ହେଲା ଯିବୁ ଆଉ।
ହଉ ଯା।
ହଁ ଯିବୁ ଆଉ। ଆଉ କଣ ଏଇ ଆଲୁସନ ଫାଲୁସନ ହେଇନି।
ଆଁ।
ବହି ଫହି କିଣା ହେଇନି।
କାହାର।
ମୋରି
ନାଁ ସେକେଣ୍ଡ ୟର୍ ତୋର
ହଁ।
ପାଠ ଫାଠ ପଢା ହଉଛି ନା।
ନା ପାଠ ପଢା ହଉନି ବା।
ହଁ ପାଠ କଣ ହବ।
ହଁ କଣ ହବ କମ୍ପ୍ୟୁଟର ଶିଖିଲେ ବିସାଲ ଅଂଡର ରେ ରହିବି ଆଉ।
ହଁ ବିଶାଳ ଗୋଟେ ଜନସେବା କେନ୍ଦ୍ର ପର୍ଟା ଟିକେ ଖୋଲିବ।
ହଁ ତା ଅଂଡର ରେ ରହିଯିବା ଆଉ।
କ୍ଲବ ଘର ପାଖରେ ଖୋଲିବ।
ହଁ କ୍ଲୱର ବକରେ ସବୁ ଆଣିକି ଇଏ କରିବେ ଆଉ।
ହଁ ସେଇଠି ଯାଇକି କମ
ବଡ ବଡ ପରଦା ଲଗେଇବା ଦେଖିବା।
ହଁ।
ହୁଁ।
ଆଉ ଟୁଟୁ ବାହାଘର କୋଉଡଦିନ ହେବ?
ଗଟେ ରେପସନଟା କହୁଥିଲା ସତେଇଶ ତାରିଖ।
ହଁ ରିଙ୍ଗ ସେରମନି।
ରିଙ୍ଗ ସେରମନି।
ରିସେପ୍ସନ ବାହାଘର ରିସେପ୍ସନ।
ହଁ ସେଇଆା ତ ଦିନ ରିଙ୍ଗ ସେରମନି କିଏ କହୁଥିଲା ସତେଇଶି ତାରିଖ ହୁଁ ହୁଁ। ହଁ ହଁ ଆଉ ଆଉ ହଁ ହଁ ହଁ। ଆଉ ଯୋଉ କଣ ହବ ବାହାଘର ଫାଘର ଆଉ।
ଆଉ କାର ତୁଟୁଆ
ହଁ ତୁଟୁଆ ଭାଇ କୁନୁଆ ଭାଇ ବାହାଘର ଫାଘର ହେଇଗଲା, କଇନର ବାହାଘର ହବନି ବୋଧେ? କେ ଆଉ।
କଣ ଗୋଟେ ଗପୁଛି ଗୋଟେ କାହା ସହିତ ହେଇ ଯିବନି।
ହଁ କ କହିଲେ ହବନି ଆଉ।
ହଁ ହେଇଯିବ ଯେ ମୁଣ୍ଡେ
ନା ହବନି ତ ଏଇ ହବ ଆଉ। ମଗାଅ।
ହଁ ଆଉ କଣ ଆଉ କଣ କହୁଛ ହଁ ଯିବା ଏଇ ପୁରୀ ପୁରୀ ଯିବା ଆଉ। ଥ୍ୟାଙ୍କ ୟୁ।
ହଁ ହଁ ଯିବା ଆଉ। ହ ହଉ ହଉ। ହଉ ଘରେ ସବୁ ଭଲ ତ ହଉ ଆଉ।